ଖେଳ
ଶୁଭ ସଖାଳ। ମୁଁ ବର୍ତ୍ତମାନେ ଦୂରଦର୍ଶନ କାର୍ଯ୍ୟକ୍ରମ ଦେଖୁଛି।
ଆଚ୍ଛା ଆପଣ ଦେଖୁଚନ୍ତି ଭଲ କଥା।
ଆଜ୍ଞା।
ଆପଣ ବିଭିନ୍ନ ପ୍ରକାର ଜିନିଷ ଜାଣିପାରିବେ ଦୂରଦର୍ଶନରୁୁ। ସକାଳର ଦେଶ ବିଦେଶର ଖବର ବି ଜାଣିପାରିବେ।
ଆଜ୍ଞା।
ଆପଣଙ୍କ ଘର ସମସ୍ତେ ଦେଖୁଛନ?
ଆଜ୍ଞା ସମସ୍ତେ ଦେଖନ୍ତି ଦେଶ ବିଦେଶର ଖବର। କୁ ଜାଣିବାକୁ ପଇଲେ ଆମେ ଦୂରଦର୍ଶନ ହିଁ ଦେଖିବାକୁ ପଡେ। ଆମେ ଦେଖୁ।
ହଁ ଭଲ ଆଉ।
ଆଜ୍ଞା। ଆଉ ଭଉଣୀ କେଉଁ ବିଷୟରେ ଆଲୋଚନା କରିବେ କୁହନ୍ତୁ?
ଆସୁ ନାହାନ୍ତି ମର୍ତ୍ତିକା ବିଷୟରେ କିଛି ଆଲୋଚନା କରିବା। ଆମ ଦେଶର ଆମ ରାଜ୍ୟର ମୂର୍ତ୍ତିକା ବିଭିନ୍ନ ପ୍ରକାର ରହିଚି। ହଁ ଯେମତି ଗଠନ ଦୃଷ୍ଟିରୁ ମୃତ୍ତିକାକୁ ଦୁଇ ଭାଗରେ ବିଭକ୍ତି କରାଯାଇଛି। ଯ ଥା ଅଁ, ପରିବାହିତ ମୃର୍ତ୍ତିକା ଓ ଅବଶିଷ୍ଟ ମୂର୍ତ୍ତିକା। ଆଉ ଶିଳା କ୍ଷୟ ହେବା ପରେ କ୍ଷୟଜାତ ପଦାର୍ଥ ପ୍ରାକୃତିକ ଶକ୍ତି ଦ୍ଵାରା ପରିବାହିତ ହୋଇ ଉଁ, ଅନ୍ୟତ୍ର ସଞ୍ଚିତ ହେବା ଦ୍ଵାରା ଯେଉଁ ତିକା ସୃଷ୍ଟି ହୁଏ ତାକୁ ଉଁ, ପରିବାହିକ ମୂର୍ତ୍ତିକା କୁହାଯାଏ ଯୋଉଟା କି ଉଁ, ଉଦାହରଣ ହଉଚି ପଟୁ ମାଟି। ଅଁ, ଅଁ, କ୍ଷୟଜାତ ଶିଳାରୁ ଆମେ ଉଁ, ଯେଉଁ ମୂର୍ତ୍ତିକା ସୃଷ୍ଟି ହୋଇଥାଏ ହୁଁ
ଆଜ୍ଞା।
ତାକୁ ବି ଆମେ ପଟୁ ମୂର୍ତ୍ତିକା ବୋଲି ବି କହିଥାଉ। ଆଉ କେତେକ ରହିଚି କଳା ମାଟି ଯୋଉଟା କି କୃଷ୍ଣ ମୂର୍ତ୍ତିକା। ଏଥିରେ ସବୁ କପା ଚାଷ ହେଇଥାଏ। ଚାଷ ଟିକେ ମତେ କରିବାକୁ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଆପଣଙ୍କ ସହିତ ଚାଷ ସେ ବିଷୟରେ ବହୁତ ଆଲୋଚନା କରିବାକୁ ଇଚ୍ଛୁକ। ଆପଣ କଣ ଚାଷ ବିଷୟରେ ଜାଣିଛନ୍ତି? ଯେମିତି ଅରଣ୍ୟ ମୂର୍ତ୍ତିକା ଏମତି ମରୁଭୂମିରେ ମରୁ ମୂର୍ତ୍ତିକା। ଯେମିତି ଲାଟରେଟ୍ ମୂର୍ତ୍ତିକା ମାଳଭୂମି ରେ ଏଇଠି ରହିଥାଏ। ଆଉ ଏଇଟା ବିଭିନ୍ନ ପ୍ରକାର ସ୍ଥାନରେ ଏଇ ସବୁ ମୂର୍ତ୍ତିକା ଦେଖାଯାଏ। ଆଉ ମୂର୍ତ୍ତିକାର ବ୍ୟବହାର ବି ଆମେ ଠିକ ନକଲେ ମୃତ୍ତିକା ଧୀରେ ଧୀରେ କ୍ଷୟ ହବାରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଅଁ, କ୍ଷୟ ହବାରେ ଲାଗିଚି। ଆଉ ତେଣୁକରି ଆମେ ବୃକ୍ଷ ବି ରୋପଣ କରିବା ନିହାତି ଦରକାର। ବୃକ୍ଷର ଚେର ମୁ ତିକା କୁ ଜାବୁଡି ଧରିଥାଏ। ଆଉ ମୃର୍ତିକାକୁ ଅନ୍ୟ ଜାଗାକୁ ସ୍ଥାନାନ୍ତରଣ କରିବା ପାଇଁ ଦିଏ ନାହିଁ। ଯେତେ ବୃଷ୍ଟିପାତ ହେଲେ ବି ମୃତ୍ତିକା ସେଇ ସ୍ଥାନରେ ରହିଥାଏ। ଆପଣ କଣ କୁହନ୍ତୁ ମୃତ୍ତିକାର ସଂରକ୍ଷ ନାଇଁ ମାନେ ମୃତ୍ତିକାକୁ ଆମେ କେମିତି ହଁ କ୍ଷୟହାବାରୁ ବଞ୍ଚେଇବା ଯେମିତିକି ଜଳ ପ୍ରବାହ ଭୂସ୍କଳନ ଆଦି ପ୍ରାକୃତିକ କାରଣରୁ ଜଙ୍ଗଲ କ୍ଷୟ ହେଇଯାଉଛି। ରାସାୟନିକ ସାର ଆଉ କୀଟନାଶକ ଦ୍ରବ୍ୟର ବ୍ୟବହାର। ଖଣିଜ ଉତ୍ତୋଳନ ପାଇଁ। ଖଣି ଖନନ ଆଦି ମାନବୀୟ କାରଣ ଗୁଡିକ ଯୋଗୁ ମୂର୍ତ୍ତିକାକ୍ଷୟ ହେଇଯାଉଛି। କାରଣ ମୃତ୍ତିକାର ଉର୍ବରତା ବି ହ୍ରାସ ପାଇଯାଉଛି। ଭଲ ଚାଷ ହେଉନାହିଁ ହଁ ଆମ ରାଜ୍ୟ।
ମୁଁ ବି କିଛି କହିପାରିବି ଆଜ୍ଞା ଆଜ୍ଞା। ଆଜିକାଲି ବନାଞ୍ଚଳରେ ଦୃତ କ୍ଷ୍ୟପ୍ରାପ୍ତ ଲାଗି ରହିଛି ସେକି ଜାତୀୟ ଜ ଜଙ୍ଗଲ ନୀତି ଅନୁଯାୟୀ ଆମ ଦେଶରେ। ଅଧେ ଜଙ୍ଗଲ ରହିବା କଥା ଜଙ୍ଗଲ ରହିଲେ ସିନା ମୃତ୍ତିକା ରହିବ ଆଜ୍ଞା।
ଏଇ ମୂର୍ଖ ଲୋକମାନେ ସବୁ ସବୁ ଜଙ୍ଗଲକୁ କାଟି ଦଉଛନ୍ତି। କିଛି ଜାଣିନାହାନ୍ତି ସେମାନଙ୍କୁ ସଚେତନ କରିବା ଦରକାର। ସେମାନଙ୍କୁ କିଛି ଶିକ୍ଷା ଦବା ବି ଦରକାର ସରକାରଙ୍କ ତରଫରୁ ଯଦି କୌଣସି ଶିକ୍ଷାର ବ୍ୟବସ୍ଥା ହୁଅନ୍ତା ଏଇ ସବୁ ଜିନିଷ ପାଇଁ ମୃତ୍ତିକା ହୋ କ୍ଷୟ ହଉ କି ବନ୍ୟ ଜଙ୍ଗଲର ମାନେ ଉଁ ହୁଁ। ସୁରକ୍ଷା ପାଇଁ ତାହେଲେ ବହୁତ ଭଲ ହୁଅନ୍ତା ଆମ ଦେଶ ବହୁତ ଆଗନ୍ତା। ଭବିଷ୍ୟତ ପିଢି ପାଇଁ ଏଇଟା ଭଲ ହୁଅନ୍ତା ଆଜ୍ଞା।
ଆଜ୍ଞା ମୁଁ କିଛି କହୁଛି ଆପଣ ବହୁତ ସୁନ୍ଦର ଭାବରେ ମତେ ବୁଝି ଯାଇକି ମୃତ୍ତିକା ସଂରକ୍ଷଣ ଆମେ କରିବା ଆବଶ୍ୟକ ବହୁତ ସୁନ୍ଦର କଥାଟେ କହିଲେ। ଆଜ୍ଞା ଆମକୁ ମନେ ରଖିବାକୁ ହେବ ଯେ। ଆମକୁ ମନେ ରଖିବା ହେବାକୁ ହେବ ଯେ ଜଙ୍ଗଲ ଧ୍ଵଂସ ଯୋଗୁ। ମେସୋପୋଟାମିଆ ସଭ୍ୟତା ଧ୍ଵଂସ ପାଇଗଲାଣି ପିତା ନଦୀ ଚୀନରେ ସେରା ଦୁଃଖର କାରଣ ହେଲାଣି ଏବଂ ମିଶି ସିିପି ନଦୀ। ନଦୀ ଉପତ୍ୟକା ମଧ୍ୟ ମରୁଭୂମିରେ ହେଲା ପରିଣତ ପାରିବେଶିକ ପ୍ରଦୂଷଣ ସମଗ୍ର ବିଶ୍ଵକୁ ରକ୍ଷା କରିବା ପାଇଁ ପୃଥିବୀର ବିପ ବିଭିନ୍ନ ରାଷ୍ଟ୍ରରେ ଆମେ ବନ ମହୋତ୍ସବର ଆରମ୍ଭ କଲେଣି। ଉଣେଇଶହ ପଚାଶ ମସିହା ଜୁଲାଇ ମାସରେ ଭାରତ ସରକାର ବନ ମହୋତ୍ସବ ଆରମ୍ଭ କରିଥିଲେ। ବନ ମହୋତ୍ସବର ପ୍ରଧାନ ଲକ୍ଷ୍ୟ ହେଉଛି କି ଆମେ ସାମୋହିକ ବୃକ୍ଷରୋପଣ କରିବା। ଧ୍ଵଂସ ପ୍ରାପ୍ତ ବନର ବନିକରନ। ଏବଂ ନୂତନ ଜଙ୍ଗଲ ସୃଷ୍ଟି କରିବା ପ୍ରତି ଆମେ ବନ ମହୋତ୍ସବ ଏବଂ ବନୀକରଣର ପ୍ରଧାନ ଉଦେଶ୍ୟ ଅଟେ। ଏହା ଏକ ଜାତୀୟ କର୍ତ୍ତବ୍ୟ ହୋଇଥିବାରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭାରତର ରାଷ୍ଟ୍ରପତି ଉପରାଷ୍ଟ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ରାଜ୍ୟର ମନ୍ତ୍ରୀଗଣ ଅଂଶଗ୍ରହଣ କରିଥାନ୍ତି। ଆମେ ଛୁଆଟିକୁ ବଞ୍ଚେଇ ରଖିବାର ଯେପରି ଆନ୍ତରିକ ପ୍ରଯତ୍ନ କରାଯାଏ। ସେହିପରି ଗଛଟିକୁ ବଞ୍ଚେଇ ରଖିବାର ଆନ୍ତରିକ।
ଆଉ ମୃତ୍ତିକାର ଉ ଉତ୍ପନ ତନ୍ତୁ ଜାତୀୟ ଦ୍ରବ୍ୟ କପା ଝୋଟ ଆଦିରୁ ମନୁ ସେ ବସ୍ତ୍ର ପ୍ରସାରିଥାଏ। କୁଟୀର ଶିଳ୍ପରେ ମାଟି କଞ୍ଚାମାଲ ରୂପେ ବ୍ୟବହୃତ ହୋଇ। ହାଣ୍ଡି ମାଠିଆ କଣ୍ଢେଇ ଇତ୍ୟାଦି ତିଆରି ହୋଇଥାଏ। ଆଉ ମୃତ୍ତିକାରୁ ଉତ୍ପନ୍ନ ବିଭିନ୍ନ କୃଷି ଯାତ୍ୟ ଦ୍ରବ୍ୟ ବିଭିନ୍ନ ଶିଳ୍ପର କଞ୍ଚାମାଲ ରୂପେ ବ୍ୟବହାର ହୋଇଥାଏ।
ଆଜ୍ଞା ସମଗ୍ର ସମାଜକୁ ବୃକ୍ଷର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
ସମଗ୍ର ସମାଜକୁ ବୃକ୍ଷର ଉପଯୋଗିତା ବିଷୟରେ ସଚେତନ କରାଇବାରେ ସଂକଳ୍ପ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ସରକାରୀ ବିଭାଗ ଏବଂ ବେସରକାରୀ ଅନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ କୌଣସି ସ୍ଥାନକୁ ପଡିଆ ପକେଇବା ରଖିବା ଉଚିତ ନୁହଁ ବିଦ୍ୟାଳୟ ମହାବିଦ୍ ବିଦ୍ୟାଳୟ ଦେବାଳୟ ବିସ୍ତୃତ ପ୍ରାଙ୍ଗଣ ରାସ୍ତାର ଦୁଇ ପାର୍ଶ୍ଵ ନଦୀ କୂଳ କେନାଲ କୂଳ ମାନଙ୍କରେ ବୃକ୍ଷରୋପଣ ବ୍ୟବ ବ୍ୟାପକ ଭାବରେ କରାଯିବା ଉଚିତ ବୃକ୍ଷରୋପଣର ଏ ଉପଯୋଗିତା ଦୃଷ୍ଟିରୁ ଆପଣ ଆମର ସ୍ଵର୍ଗତ ପ୍ରଧାନମନ ତ୍ରି ଶ୍ରୀମତୀ ଇନ୍ଦିରା ଗାନ୍ଧୀ ତାଙ୍କର ବିଂଶ ସୂତ୍ରୀୟ ଆର୍ଥନୈତିକ କାର୍ଯ୍ୟକ୍ରମରେ ବୃକ୍ଷରୋପଣ ଉପରେ ବିଶେଷ ପ୍ରାଧାନ୍ୟ ଦେଇଥିଲେ ବୃକ୍ଷରୋପଣର ଆମର ଶସ୍ୟ ବହୁଳ ଉତ୍ପଳଦନ ପାଇଁ ଯେ ସହାୟକ ହୋଇପାରିବ ଏଥିରେ ସନ୍ଦେହ ନାହିଁ।
ଶୁଣନ୍ତୁ ଶୁଣନ୍ତୁ ଉଦ୍ଭିଦ ମଧ୍ୟସ୍ଥ ତୁଣ୍ଡ ସ୍ତୁନ୍ୟ ସ୍ତାନକୁ ଶୁଷ୍କ ଉଦ୍‌ଭିଦ ଯା ବା ନଡ଼ା କୁଟା ଶୁଖିଲା ପତ୍ର ଆଦି ଦ୍ଵାରା ଘୋଡ଼ାଇ ରଖିଲେ ମୃର୍ତିକର ଆର୍ଦ୍ରତା ଅଧିକ ଦିନ ରହିଥାଏ। ଏହା ଦ୍ଵାରା ମୃତ୍ତିକା କ୍ଷୟ ବି ହେଇନଥାଏ ଉଚ୍ଚ ପର୍ବତ ହଉ ମାଳଭୂମିର ତୀର୍ଖ ଗଡ଼ାଣିଆ ଅଞ୍ଚଳକୁ ପାହାଡ ଆକାରରେ କାଟି କ୍ଷେତ୍ର ପ୍ରସ୍ତୁତ କଲେ ତାହା କୃଷି କାର୍ଯ୍ୟ ପାଇଁ ବୋହୁତ ମାନେ ଉପକାର ହେଇଥାଏ। ଗୋଟିଏ କ୍ଷେତ୍ରରେ ବିଭିନ୍ନ ଫସଲକୁ ଏକ ପରେ ଏକ ଭିନ୍ନ ଠିକ୍ ସମୟରେ ଚାଷ କଲେ ମୃତ୍ତିକାକୁ ବୃଷ୍ଟିଜନିତ କ୍ଷୟରୁ ରକ୍ଷା କରାଯାଇପାରେ। ହୁଁ
ଆଜ୍ଞା।
ଓ ହଁ ଯେମତି ପଶୁଚାରଣ କୁ ନିୟନ୍ତ୍ରଣ କରାଗଲେ ଭୂମିର ତୃଣାଛନ୍ ଛଦନ ନଷ୍ଟ ହୁଏ ନାହିଁ ଏହା ଦ୍ଵାରା ବୃଷ୍ଟି ଜନିତ ମୃତ୍ତିକା ଉଁ ଉଞ୍ଚ ଭାଷ ପାଏ।
ଆଜ୍ଞା ବୃକ୍ଷରୋପଣରେ ଆମର ଶସ୍ୟ ବୋହୁଳ ଉତ୍ପଦଳନ ପାଇଁ ସହାୟକ ହୋଇପାରିବ ଏଥିରେ ସନ୍ଦେହ ନାହିଁ ଜାଳେଣୀର ଅଭାବରୁ ଆମ ଗାଁ ଗଣ୍ଡାରେ ଲୋକ। ଲୋକମାନେ ଗୋବର ଘସିକୁ ଜାଳେଣୀ ରୂପେ ବ୍ୟବହାର କରନ୍ତି। କୁ ବୃକ୍ଷରୋପଣ ଘଟିଲେ ଜାଳେଣୀର ଅଭାବ ଦୂରୀଭୂତ୍ କୃତ ହେବ ଏବଂ ଗୋବରକୁ ସାର ରୂପେ କୃଷି କ୍ଷେତ୍ରରେ ପ୍ରୟୋଗ କରାଯାଇ କୃଷି କ୍ଷେତ୍ରରେ ଉତ୍ପାଦିକ ଶକ୍ତିକୁ ମଧ୍ୟ ବଢାଇ ଦିଆଯାଇପାରେ। ତେଣୁ ବନ ମହୋତ୍ସବର ସଫଳ କାର୍ଯ୍ ଉନ୍ନୟନ
ସବୁ ଜାଳେଣୀ ରୂପରେ ବ୍ୟବହାର କରୁଛନ୍ତି ତାକୁ ଘଷି ତିଆରି କରି ତାକୁ ଖରାରେ ଶୁଖାଇ ଶୁଖିଲା ପରେ ତାକୁ ଆମେ ଜାଳେଣି ରୁ ବେ ବ୍ୟବହାର କରିପାରୁଛେ ସେଇଟା ବି ଗୋଟେ ଭଲ କାମ ଆଉ ସେଇ ଖତକୁ ଗୋବର ଖତ ତାକୁ ବି ଆମେ ବିଭିନ୍ନ ଗଛରେ ବି
ତେଣୁ ବନମହତ୍ସର ସଫଳ କାର୍ଯଉନ୍ୱୟନ ପାଇଁ ଦେଶବାସୀ ତତ୍ପର ହୋଇଉଠିବା ଏକାନ୍ତ ଆବଶ୍ୟକ ଅଟେ।
ଯାହାକି ଆମେ ବନଭୂମି ମେଘ ଆକର୍ଷଣ କରି ବର୍ଷା କରାଏ ନିବିଡ ବୃ ବୃକ୍ଷ୍ୟଲତା ଏବଂ ଗୁଳ୍ମ ସମ୍ଭାର ଦ୍ଵାରା ବର୍ଷା ଜଳକୁ ସାଇତି ରଖି ବର୍ଷ ସାରା ନଦୀ ନଦ ଗୁଡ଼ିକୁ ଜଳ ସମ୍ପଦରେ ପୃଷ୍ଟ କରେ ଏବଂ ମୃତ୍ତିକା ସଂରକ୍ଷଣରେ ସାହାଯ୍ୟ କରିଥାଏ। ଆମେ ବନଭୂମି ରୁ ନାନା ର ଙ୍କର୍ ମୂଲ୍ୟବାନ କାଠ ବେତ ବାଉଁଶ ଔଷଧ ବୃ ବୃକ୍ଷ୍ୟ, ଲାଖ, ଝୁଣା, ମହୁ ହାତୀ ଦାନ୍ତ ପଶୁପକ୍ଷୀ ମାନଙ୍କର ଚର୍ମ ସିଂହ ପ୍ରଭୃତି ମିଳିଥାଏ।
ହୁଁ ଓଡିଶାରେ ଶତକଡା ପ୍ରାୟ ବତିଶ ଭାଗ ଭୂମିରେ ଅରଣ୍ୟ ଦେଖାଯାଏ ଏଇ ଅରଣ୍ୟ ଗୁଡିକ ମୁଁ ଏ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇଛି। କ୍ରାନ୍ତୀୟ ଅର୍ଦ୍ଧ ଚିର ହରିତ୍ ଅରଣ୍ୟ କ୍ରାନ୍ତିୀୟ ଅର୍ଧ ପର୍ଣ୍ଣ ମୋଚି ଅରଣ୍ୟ କ୍ରାନ୍ତୟ ସୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ ଉପକୂଳବର୍ତ୍ତୀ ଜ୍ୱାଆରିଆ ଅରଣ୍ୟ। ହୁଁ ତେଣୁକରି। ବନ୍ୟଜନ୍ତୁ ମାନେ ସେ ଅରଣ୍ୟରେ ମୁକ୍ତ ଭାବରେ ବିଚରଣ କରି ବାସ କରୁଛନ୍ତି। ପଶୁ, ପକ୍ଷୀ, କୀଟ, ପତଙ୍ଗ, ସରୀସୃପ ଆଦିଙ୍କୁ ବନ୍ୟପ୍ରାଣୀ ବୋଲି କୁହାଯାଇଥାଏ। ତୃଣଭୋଜି ମାଂସାଶୀ ଉଭୟଭୋଜି ଏସବୁ ହାତୀ, ସମ୍ବର, ମୃଗ, ହରିଣ, ଜେବ୍ରା, ଜିରାଫ୍ ଆଦି ସେଇ ଜଙ୍ଗଲରେ ବସବାସ କରିଥାନ୍ତି।
ଆଜ୍ଞା ଗୋଟେ ମଧ୍ୟମକାର ଗଛ ଯେତେ ପରିମାଣରେ ଅମ୍ଳଜାନ ସୃଷ୍ଟି କରି। ବାୟୁମଣ୍ଡଳରେ ଶୋଧନ କ୍ରିୟା ସମ୍ପନ୍ନ କରେ। ତାର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କାରୁ କମ୍ ନୁହେଁ।
ଆଜ୍ଞା
ନି ଶି୍ପକାର ନା ଗଢିବା ପାଇଁ ଗୃହ ନିର୍ମାଣ ଗୃହ ଆଶା ପତ୍ର ପାଇଁ ରେଳ ଲାଇନ ପ୍ରସ୍ତୁତିକରଣ ପାଇଁ। ନୂତନ ଚାଷ ଜମି ପାଇଁ ସୃଷ୍ଟି ପାଇଁ ଆମେ ସବୁ ପ୍ରକୃତି ଦତ୍ ଅମୂଲ୍ୟ ସମ୍ପଦ। ବନଭୂମିକୁ ନଷ୍ଟ ଭ୍ରଷ୍ଟ କରିବାକୁ ଲାଗିଛି। ସେଥିପାଇଁ ଆମେ ସଚେତନତା ହେବା ଆବଶ୍ୟକ। ଆମେ ପ୍ରଚାର ତାର ମାଧ୍ୟମରେ ସମସ୍ତ ଲୋକମାନଙ୍କୁ ଏକ ବୈଠକ କରି ସେଠାକୁ ଡାକିକି ସମସ୍ତଙ୍କୁ ବୁଝାଇ ସୁୁଝାଇ ଆମେ ବୃକ୍ଷରୋପଣ କରିବା।
ହୁଁ
ଆଜ୍ଞା ତା ଦ୍ବାରା କି ଆମର ଉପଯୋଗ ମିଳିଥାଏ।
ହୁଁ
ନମସ୍କାର ବନ୍ଧୁ ଆପଣ ବହୁତ ସାରା ସମୟ ଦେଇଥିବାରୁ।
ହଁ ଠିକ ଅଛି। ଧନ୍ୟବାଦ ଭଉଣୀ ଧନ୍ୟବାଦ। ବହୁତ କିଛି ଜାଣିବାକୁ ମଳିଲା ଧନ୍ୟବାଦ ଭଉଣୀ।
ନମସ୍କାର।
ନମସ୍କାର